କହିବାର କଥା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କଥା ମୋତେ ମନେ ପଡ଼ିଲା।
ଆଜ୍ଞା ବନ୍ଧୁ।
ଆପଣଙ୍କ ମନ ଥିବ କି ନାଇ ମୁଁ ଜାଣିନି ଉମ୍ ଆମର ଭାତୁଆ ଏକ ଯୋଉ ବେଲ ଭଳିଆ ଅଛି ଜାଣିଚନ୍ତି ନା।
ଆଜ୍ଞା। ଥିଲା ଏବେ ତ ସେ ତାର ଯତ୍ନ ନବାର ଲୋକ କେହି ନାହାନ୍ତି ସେଥିପାଇଁ ସେ ଏଟା ବହୁତ ବଣ ହେଇଯାଇଚି ଏବଂ
ସେଇଟି ଆମର ଅ ଯଉ କଣ କହିଲ ସବୁ ଶ୍ରେଣୀର ପିଲାମାନେ ଏଁ ବର୍ଷକୁ ବର୍ଷ ହ ହଁ ବର୍ଷକୁୁ ବର୍ଷ ଭୋଜି କରନ୍ତି ମନେ ଅଛି।
ଆଜ୍ଞା ଆଜ୍ଞା।
ଯଦି ଭୋଜି ଏପରି କରନ୍ତି ତ ସେଠାରେ ଏକ ମଉଜ କ‌ ହୁଏ ମନେ ଅଛି ଯେପରି ଆମର ଡଙ୍ଗା ବଷା ସମୟରେ ଭୁଜି ହୁଏ ଭାତ ଡାଳମା।
ବନ୍ଧୁ ସେଟା ହଉଥିଲା ଯେହେତୁ ସେ ଯୋଉ ଥିଲେ ଜଣେ ଯିଏ ଦେଗ ଦେଖାରଖା କରୁଥିଲେ। ତାଙ୍କ ମୁ ସେ ବହୁତ ଅ ବହୁତ ଶୁଖି ଏବଂ ମରିଗଲା ଗଛ ଗୁଡିକ ଏବଂ ତାର ଯତ୍ନ ନବାକୁ ସେଠି କିଏ ଥିଲେ ବୋଲି ଆଉ ସେଥିପାଇଁ ତାର ଏଇ ଅକାଳ ହେଇଗଲା। ଏବଂ ମରିଗଲାଣି ବହୁତ ବିଭିନ୍ନ ପ୍ରକାର ଆମ୍ବ ଗଛ କଦଳୀ ଗଛ ଏବଂ ବହୁତ ପ୍ରକାର ବହୁ ଗଛ ଗୁଡିକ ଥିଲା ଏବଂ ଯେହେତୁ କି ଆଉ କିଏ ଗାଁ ଲୋକ ମଧ୍ୟ ସେଥି ଯତ୍ନ ନେବାକୁ ଗଲେନି ସିଏ ଏକୁଟିଆ ଥିଲେ ଏବଂ ଗାଁ ଲୋକ ରୁଣ୍ଡ କରିକି ଇ କାମ ଗୁଡିକୁ କରଉଥିଲେ ଯେହେତୁ ଆଉ କିଏ ରହିଲେନି ସେଥିପାଇଁ ତାର ଯତ୍ନ ନବା ହେଲା କି ନହିଲଣି ଆଉ ସେଇ ଏବେ ବଣ ହେଇ ସେଠି ସାପ ଏବଂ ବିଭିନ୍ନ ପ୍ରକାର ଜୀବ ଜନ୍ତୁ ଆ ବାସସ୍ଥଳୀ ହେଇଗଲାଣି।
ଶୁଣା ଯାଉନି। ଯେ ମୃତ୍ୟୁକରଣ ଯଉ କରିସାରିଲେଣି।
ବହୁ ବର୍ଷ ହେଲାଣି ଯେହେତୁ ସେ ସମଜ ମୋ ମନ ଅଛି ସେ ବର୍ଷା ହେଉଥିଲା ଏବଂ ଆକି ଜି ଆପଣଙ୍କ ମନେଥିବ ପବନ ଯୋଉ ହେଇଥିଲା। ଆ ସିଏ ଯାଇଥିଲେ ସେଇ ତାଙ୍କ ଦେଖିବାକୁ କି କଣ ହେଇ ଛି ତାଙ୍କ ସେଇ ବେଲବାଳିଆର ସେ ଯିବା ସମୟରେ ତାଙ୍କର ଆ ସିଏ ବିଲରେ ପଡିଗଲେ ଏବଂ ତାଙ୍କୁ ଡାକ୍ତରଖାନା ନିଆଗଲା। ଯେ ଡାକ୍ତର ଘୋଷଣା କଲେ କି ସେି ସେଥିରେ ମୃତ୍ୟୁବରଣ ତାଙ୍କର ମୃତ୍ୟୁ ହେଇଯାଇଚି ପୁରା।
ଆଚ୍ଛା ବନ୍ଧୁ ଆମର ଯେପରି ସେ ବଡ ଦିନ ହେଲେ ଭୋଜି ହୁଏ। ଉ ସକାଳେ ମଠ ପାଖରେ ଭୋଜି ହୁଏ ଭାତ ଡ଼ାଲ୍ମା। ଖରାା ବେଳେ ଆମ ଗ୍ରାମର ଏକ ଅ ଧନୀ ଲୋକଙ୍କର ହୁଏ ଭୋଜି। ଏବଂ ରାତ୍ରି ସମୟରେ ଉ ହୁଏ ଆମର ଏଠାରେ କଉଠାରେ କହିଲେ ହଁ ଖରାବେଳ ସମୟରେ ହୁଏ ଆମର ଏ ଯୋଉ ବେଲା ମାଳିଆରେ ମଜୁକ ବୁଝିଲେ ନା ଆ ଏପରି ବଡ ଦିନରେ ଆମର ଆଉ ଯୋଉ ମୁଁ କହୁଥିଲି ଆଜି ଯେପରି ଯୋଉଠାରେ ମନ୍ଦିର ପ୍ରତିଷ୍ଠାତା ହଉଥିଲା ବଡ ଦିନରେ ସେଠାରେ ଖେଚୁଡି ଏବଂ କ୍ଷିରି ଦିଆଯାଏ, ମନେ ଅଛି ନା?
ଆଜ୍ଞା ବନ୍ଧୁ ମୋର ମନେ ଅଛି।
ମୋର ମନେ ଅଛି ମୋର ଯେତେବେଳେ ଡଙ୍ଗା ଭସେଇବା ପାଇଁ ଆମେ ଡଙ୍ଗା ଭସେଇିବା ପାଇଁ ଯାଉ ତ ମନେ ଥିବ କିପରି ଡଙ୍ଗା ଭସେଇ ଆମେ ସେଠାରୁ ଖିରି ଖେଚଡ଼ି ଖାଇବାକୁ ଯିବୁ। ବନ୍ଧୁ ତାର ସ୍ଵାଦ ଉ - ଉ କିଛି ଅଲଗା। ବନ୍ଧୁ ବୁଝିଲେକି ଡଙ୍ଗା ଟିକୁ ଆମେ ଜଲ୍ଦି ଜଲ୍ଦି ଭସେଇ ଦେଇ ଠାକୁରଙ୍କୁ ନମସ୍କାର ହେଇ ସିଧା ଆମ ଗ୍ରାମର ଉ ବିଲେଇଶୁଣି ନିକଟକୁ ଧାଇଁଥାଉ। ଯେ ସେଠାରେ ଉଁ ଖିରି ଖେଚୁଡି ହୁଏ। ଖାଇବା ପାଇଁ। ମୁଁ ତ ସେଇ ଖିରି ଖେଚୁଡ଼ି ବିଷୟରେ ଟିକେ ମତେ କହିବେ।
ଆଜ୍ଞା ମୁଁ କହୁଥିଲି କି ବନ୍ଧୁ କି ଆ ଆପଣଙ୍କୁ କହୁଥିଲି ପୂର୍ବରୁ ମଧ୍ୟ କହୁଥିଲି କି ଯେକୌଣସି ଜିନିଷ ଯଦି ଠାକୁରଙ୍କ ପାଖରେ ତିଆରି ହେଇଚି ସେ ଅ ଜିନିଷଟି ବହୁତ ସୁସ୍ୱାଦୁ ଏବଂ ସୁନ୍ଦର ହୋଇଥାଏ। ଏବଂ ମୁଁ ମଧ୍ୟ ଆପଣ ଯେମିତି କହିଲେ ମୁଁ ମଧ୍ୟ ସେଇ ଚିନ୍ତାଧାରା ରେ ଥାଏ। କି କେତେ ଜଲଦି ଡଙ୍ଗାଟି ଭସେଇ ଦେବି ଏବଂ କେ ଜଲ୍ଦି ମୋ କାମଟି ସାରି। ମୁଁ ଯେତେ ଶୀଘ୍ର ଯାଇ ସେ ବିଲେଇଶୁଣି ଙ୍କ ପାଖରେ ଏବଂ ସେ କ୍ଷୀରି ଟିକୁ ଖାଇବି। ବିଶେଷ କରି ମତେ କ୍ଷିରଟି ବହୁ ସୁନ୍ଦର ଲାଗେ। ଓ ବାରମ୍ବାର ଖାଇବାକୁ ଇଛା ହୁଏ।
ଆଚ୍ଛା ବନ୍ଧୁ। ଶୁଣନ୍ତୁ ବନ୍ଧୁ ସେଇପରି ଉଁ ବନ୍ଧୁ ଆପଣଙ୍କର ମନ ଅଛି ଆପଣ ଯୋଉ ଉଁ କାର୍ତ୍ତିକ ମାସ ହବ। ଆମ ଗ୍ରାମର ମହାଦେବଙ୍କ ନିକଟରେ ରାତି ତିନି ଟାରୁ ଉଁ ସ୍ତ୍ରୀ ଲୋକ ଏବଂ ଛୋଟ ପିଲା ବଡ଼ ପିଲା ସମସ୍ତେ ଉଁ ସିନାନ କରିବାକୁ ଯାଆନ୍ତି। ଯାହାକୁ ଆମେ ଖା ଣ୍ଟି ଓଡ଼ିଆରେ କହୁ ଧର୍ମ କରିବାକୁ ଯାଆନ୍ତି ବୁଝିଲେ କି। ସେଇ ସମୟରେ କୌଣସି ବି ବ୍ୟକ୍ତି ଆଇଁଷ ଖାଆନ୍ତିନି। ଯେପରିକି ବଗ ବି ମଧ୍ୟ ଆଇଁ ଆଇଁଷ ଛାଡ଼ି ଦିଏ। ବୁଝିଲ କି?
ଆଜ୍ଞା।
ତ ସେଇ ସମୟରେ ଆମ ଗ୍ରାମ ଆମ ଗ୍ରାମର ଆମ ସାହି ଏବଂ ସେପଟ ସାହି ମଧ୍ୟରେ ଏକ କୀର୍ତ୍ତନ ଅ କୀର୍ତ୍ତନ ଉଁ କମ୍ପିଟିସନ ହୁଏ ବା ପ୍ରତିଯୋଗିତା ହୁଏ ତା କରନ୍ତି ନା ଆମ ସାହି ପଟ ପିଲାମାନେ ବା ଭାଇମାନେ ସବୁ ବର୍ଷ ବିଜେତା ହୁଅନ୍ତି। ତ ବିଜତା ବିଜେତା ହେଲା ସମୟରେ ସେ ଆର ଦଳର ଲୋକମାନେ ଆଉ କୀର୍ତ୍ତନ କରିବାକୁ ଆସନ୍ତିନି। ବୁଝିଲେ କି?
ଆଜ୍ଞା।
ଆମ ସାହିର ଲୋକମାନେ ଯେତେବେଳେ କୀର୍ତ୍ତନ କରନ୍ତି ତ ଯେତେବେଳେ ସେ ବାର ବାର ହାରିଲେ ହା ହାର ହାରିବାର ସ୍ଵାଦ ଚାଖିଲେ ତ ସିଏ ପୁନର ବାର ହାରିବାକୁ ଆଉ ଇଚ୍ଛା କଲେନି ଏବଂ ସିଏ ଆମ ଗ୍ରାମ ମନ୍ଦିର ପାଖକୁ ଛାଡ଼ି ସିଏ ଏକ ନୂଆ ମନ୍ଦିର ପାଖେ ରେ କୀର୍ତ୍ତନ କଲେ। ଏଇ କଥାଟା ଆପଣଙ୍କର ମନେ ଅଛି?
ଆଜ୍ଞା ହଁ। ମୋର ମନେ ଅଛି। ସେ ଯୋଉ ମଝା ମସ୍ତି ଗୁଡ଼ିକ ରାତି ତିନିଟାରୁ ଉଠି ସମସ୍ତ ଅ କୀର୍ତ୍ତନ ର ଅ ପିଲାମାନଙ୍କୁ ସମସ୍ତେ ସମ୍ପର୍କ କରିକି ସମସ୍ତେ ଆସନ୍ତୁ ଏଇ ଏଇ ଜା ଗା କୁ ସମସ୍ତେ ଆସି ତା ସମସ୍ତେ ନିକଟସ୍ଥ ସମସ୍ତେ ସମସ୍ତଙ୍କୁ ଧୋତି ପିନ୍ଧାଇ, ପିନ୍ଧାଇଲା ପରେ ସମସ୍ତେ ନିଜ ଜିନିଷ ଗୁଡ଼ିକୁ ଧରି ଚାଲି ଚାଲି ଆମେ ଆ ଶିବଙ୍କ ମନ୍ଦିରକୁ ଯାଉ। ସେଠି ଗଲା ପରେ ସିଏ ମଧ୍ୟ ସେଠି ଉପସ୍ଥିତ ଥାନ୍ତି ସେଇ ଦଳର ସେଇ ସାହିର କୀର୍ତ୍ତନ ଦଳ ମଣ୍ଡଳୀମାନେ। ଏବଂ ଦୁଇ ଜଣଙ୍କ ମଧ୍ୟରେ ଏକ ଉଁ ବିଜେତା ଯୋଉ ଗୋଟେ ପ୍ରତିଯୋଗିତା ଚାଲିଥାଏ। କି କିଏ ଭଲ ବଜେଇବ। । ଚାଲିଥାଏ ଆଉ ସେ ଦୃଢ଼ତା ଏବେ ଆଉ ତ ନାହିଁ ସେ ଦଳ ଏବେ ନାହିଁ ସେ ଲୋକମାନେ ଏବଂ ଏବେ ନାହାନ୍ତି।
ନାଇଁ ବନ୍ଧୁ ସେମାନେ ଲୋକମାନେ ଅଛନ୍ତି କିନ୍ତୁ ଆ ଆମ ଦଳ ର ଲୋକମାନେ ମଧ୍ୟ କୀର୍ତ୍ତନ କରିବାକୁ ଯାଉନାହାନ୍ତି। କାରଣ ନିଜ ନିଜଙ୍କ ମଧ୍ୟରେ ହିଂସା ଭାବ ରଖି ଯାଉନାହାନ୍ତି। ବୁଝିଲେ କୀର୍ତ୍ତନ କୁ ଉଁ କୀର୍ତ୍ତନ ଭଳି ପରିକ ଠାକୁରଙ୍କ ଜିନିଷକୁ ବା ଧାର୍ମିକ ଜିନିଷକୁ ସିଏ ନିଜର ବ୍ୟବସାୟ ରୂପରେ ଉଁ କରିଚାଲିଲେ ବୁଝିଲେ କି? ସେଥିପାଇଁ ଲୋକମାନଙ୍କ ମଧ୍ୟ ଧ୍ୟ ରେ ଗଣ୍ଡଗୋଳ ହେଲା ଏବଂ ଉଁ କୀର୍ତ୍ତନ କରିବାକୁ କୁ କେହି ଗଲେନି ଏବଂ ସେଇ ଠାକୁରଙ୍କୁ କୀର୍ତ୍ତନ କରିବା ସମୟରେ ଆମ ଗ୍ରାମରେ କିଛି ଅସଭ୍ୟ ଲୋକମାନେ ମଦ୍ୟପାନ କରି କୀର୍ତ୍ତନ କରିବାକୁ ଚାଲିଲେ ଯାହା ଦ୍ଵାରା କି ଦିନକୁ ଦିନ ଉପରେ ଦଳଟି ଭାଙ୍ଗି ଭାଙ୍ଗି ଚାଲିଲା ଦଳଟି ଅବନତି ହୋଇ ହୋଇ ଚାଲିିଲା ଦଳର କୌଣସି ପ୍ରକାର ଉନ୍ନତି ହେଲାନି। ଯାହା ଫଳରେ କି ଆମ ଗ୍ରାମର ଅଷ୍ଟପରୀ ଉଁ ହେଲେ ତ ବାହାର ଗ୍ରାମରୁ ଆଉ କୀର୍ତ୍ତନ କରିବା ପାଇଁ ଦଳ ଆସୁନାହାନ୍ତି। ତ କହୁଛନ୍ତି ଯେ ଆପଣଙ୍କ ଗ୍ରାମରେ ଲୋକ ତ କୀର୍ତ୍ତନ କରିବାକୁ ଯାଉନାହାନ୍ତି ଆମ ଗ୍ରାମକୁ ଆମେ କଣ ପାଇଁ ଯିବୁ। ବନ୍ଧୁ ଥରେ ଭାବନ୍ତୁ ଆମ ଗ୍ରାମରେ ଅଷ୍ଟପରି ହେଲା ମାତ୍ରେ କେତେ ଲୋକ କେତେ ପଞ୍ଝା ଆମ ଗାଁକୁ କୀର୍ତ୍ତନ କରିବାକୁ ଆସନ୍ତି। ଆମକୁ ରାତିରେ ନିଦ ହୁଏନି ଆମେ ଯେପରି ରାତି ତିନିଟା କି ଚାରିଟା ବେଳେ ଶୋଇଥାଉ।
ଆଜ୍ଞା ମୁଣ୍ଡି। ଆପଣ ଖୁବ ଭଲ କହିଲେ ମୁଁ ମଧ୍ୟ ଏଗୁଡିକୁ ମନେ ପକାଉଛି ଏବଂ ଆପଣ ବନ୍ଧୁ ଜାଣିଥିବେ କି ଯେଁଉ ଜାଗାରେ ହିଂସା ଲୋଭ ଏବଂ ଅହଙ୍କାର ଥାଏ ସେ ଜାଗାରେ କେବେ ବି ହରି ତ୍ରିଷ୍ଠି ପାରିବେନି। ଏବଂ ଯେହେତୁ ଆମ ମଣ୍ଡଳୀ ମଧ୍ୟ ସେଇଭଳି ଲୋକମାନେ ଅଛନ୍ତି ସେଥିପାଇଁ ସେ ମଣ୍ଡଳୀଟି ଅଧିକା ଅଧିକ ବହୁତ ପୁରାତନ ପୁରା ବହୁତ ପୁରାତନ କାଳରୁ ଆସିଥିଲା ସେ ମଣ୍ଡଳୀଟି ଚାଲି ଆସିଥିଲା ଯାହା ଫଳରେ କିଛି ଲୋକ ଲୋକଙ୍କର ଭୁଲ ବୁଝାମଣା ଯୋଗୁ ଏବଂ ଅହଂଙ୍କାର ଯୋଗୁ ଆ ଏବେ ଆ ଭାଙ୍ଗିବାକୁ ବସିଚି। ହୋଉ ଦୁଃଖ ମତେ ଲାଗୁଛି ଆମେ କେତେ ସକାଳୁ ନିଦ୍ରାରେ ଉଠି ଏବଂ ଆମେ ଆମେ ବହୁତ ରାତି ପର୍ଯ୍ୟନ୍ତ ଚେଇଁ ରହିଥାଉ ସକାଳୁ ସେ ପୂର୍ବ ରାତି ଦିନ ଆମେ କାମ କରି ସେଠି ମଧ୍ୟ ରାତି ପର୍ଯ୍ୟନ୍ତ ଚେଇଁ ରହିଥାଉ କେତେ ଦଳ ଆସନ୍ତି କୀର୍ତ୍ତନ କରନ୍ତି ବହୁତ ମଜାମସ୍ତି ହୁଏ। ବେ କିନ୍ତୁ ସେପରି ଆଉ ଲୋକ ଆଉନାହାନ୍ତି ସେପରି ଦଳ ମଧ୍ୟ ଆସୁନାହାନ୍ତି। କାରଣ ଆମେ ମଧ୍ୟ କୌଣସି ଜାଗାକୁ ଯାଉନାହୁଁ ସେ ମଧ୍ୟ ସେଥିପାଇଁ ଏଠିକି ଆସୁନାହାନ୍ତି ଆପଣ ଠିକ୍ କହିଲେ ବନ୍ଧୁ ଆପଣ କହୁଥିଲି ଆପଣ ମଧ୍ୟ ଏଇଭଳି ଚାହୁଁଛନ୍ତି କି କିପରି ଦଳଟି ଆଉ ଟିକେ ସଂଗଠିତ ହେଇପାରିବ?
ବନ୍ଧୁ ଆପଣ ଯେପରି କହିଲେ ଦଳଟି ଭାଙ୍ଗିଭାଙ୍ଗି ଯାଉଛି ଆପଣ ଭୁଲ କହିଲେ ଦଳଟି ଭାଙ୍ଗି ଯାଇଛି ବନ୍ଧୁ ଆପଣ ଦେଖନ୍ତୁ ଆଜି ଯୋଉ କହିଲେ କୀର୍ତ୍ତନ ଅ ତ ସେଠାରେ ଜେଗା ନଥିଲା ଆଉ କୀର୍ତ୍ତନ ହେଇପାରିଲେଣି ବନ୍ଧୁ ଏହାର ଅ ଜବାବ ଏହା ନଥିଲା ଯେ ଜେଗା ନଥିଲା ବୋଲି କୀର୍ତ୍ତନ ହେଇପାରିଲାନି। ଆମ ଗ୍ରାମରେ ଲୋକ ଲୋକମାନେ କୀର୍ତ୍ତନ କରିବାକୁ ଇଛୁକ କଲେନି ବନ୍ଧୁ ଠାକୁରକ ଉଁ କାମରେ ବନ୍ଧୁ ଜାଗା ଦେଖନ୍ତିନି ବନ୍ଧୁ କାଦୁଅରେ ବି ଉଁ ଲୋକୋ ବସିକି ଉଁ କୀର୍ତ୍ତନ କରିଥାନ୍ତେ ବୁଝିଲେ କି ଆମ ଦଳର ଉଁ ଲୋକୋ ମାନେ ଇଛୁକ ନଥିଲେ ବୁଝିଲେ କି ଯେପରି କହିଲି ଖୋଡି ହିଂସାବାଦ ତ ସେଇପରି ଆସିଲେନି ବନ୍ଧୁ ଭାବନ୍ତୁ ଆମ ଅଷ୍ଟପରି ନଗରରେ ବର୍ଷା ହୁଏ। ଲୋକୋମାନେ ଭିଜିକି କୀର୍ତ୍ତନ କରନ୍ତି ନା କରନ୍ତିନି?
ଆଜ୍ଞା ନିଶ୍ଚିନ୍ତ ହୁଅନ୍ତି ଯେହେତୁ ସେଥିରେ ଭଲ ପାଇବାକୁ ସେଇଥିରେ ହିଁ ହରିଙ୍କୁ ବୋହୁତ ମଜା ଲାଗେ ବନ୍ଧୁ ସେଥିରେ କି ହରିଙ୍କ ନାମରେ ଏବଂ କୀର୍ତ୍ତନରେ ଏଁ ମୋହୋରେ ଭିଜି ଯାଇ ବି ସେ ଯୋଉ ବର୍ଷା ହେଇଥିବ ଆପଣଙ୍କର ଦିନ ଗଣ ଦିନ ଯାକ ଖରା ହେଇଥିବ ଏବଂ ଠିକ ସମୟକୁ ବର୍ଷାଟି ହେବ ସେଇ ଆନନ୍ଦ ଆମ
ଶୁଣନ୍ତୁ ବନ୍ଧୁ ଏଇ ଅଭୁଲା ଏଇ ଅଭୁଲା କଥାକୁ ମନେ ପକେଇ। ନିଜ ଆଖିରୁ ଲୁହ ଗଢେଇବା ଛଡା ଆଉ କୌଣସି ଉପାୟ ନାହିଁ ବୁଝିଲେ କି। ତ ବନ୍ଧୁ। ତ ଆମେ ଆଉ ସେ ପଛ କଥାକୁ ମନେ ପକେଇ କୌଣସି ପ୍ରକାର ଲାଭ ନାହିଁ ବନ୍ଧୁ ମୁଁ ବର୍ତ୍ତମାନ ରୋହୁ ଛି ମୁଁ ଆପଣଙ୍କ ସହିତ ଯୋଗାଯୋଗ କାଲି କରିବି।
ଆଜ୍ଞା ବନ୍ଧୁ ନିଶ୍ଚିନ୍ତ। ଶୁଭରାତ୍ରି। ବନ୍ଧୁ।